ହଁ। ଆଉ କଁ କରୁଥିଲ?
ହଁ ଆ ଲାଇନଟାହିଁ ପଳେଇଲାଯେ
ଓହୋ।
କଇଚିନା? ଲାଇନ୍ କଟିଗଲେ ସବୁକିଛି ଅନ୍ଧାର ଅନ୍ଧାର।
ଉଁ ହୁ ହୁ ହୁ। ହଁ ସବୁ ନଖାପଛେ କିନ୍ତୁ ଲାଇନ୍ କଟିଗନେ ଭାରି ଘର ଦୁଆର ଖାଲି ଅନ୍ଧାରିଆ ଲାଗିବ।
ଯାହା ହଉ ଲାଇନିଟା ଥାଉ।
ହୁଁ।
ହୁଁ ସେମିତି ଆତ୍ମାକୁତ ଭାରି ଟେନସନିଆ ଲାଗୁଚି। ଆଜି ସଫାସଫି କିଛି କଲିନି ବର୍ଷା ପାଗ ବୋଲି କିଛି ସଫାସଫି କଲିନି। ଖାଲି ସେମିତି ଯାହା ନିଜ ଲୁଗାପୁଟା ଖଡକ ସପା କରିଦେଇ ପଳେଇଲି ପୁଅକୁ ଗାଧେଇ ଦେଲି ଏଇନା ପୁଣି ବର୍ଷା ହବ କିଏ ତି
ଆଜି କିଛି କପଡ଼ା ମେସିନ୍ ଏବେ ଧୋଇଦେଲିଯେ
ଶୁଖିବତ ନାଇଁ ଆଉ ଆମ ରେଲିଙ୍ଗରେ ଯେତିକି ପଡ଼ିବ। ସେ ଛାତରେ ରେଲିଙ୍ଗରେ ଯେତିକି ପଇଲା ପଇଲା ସେତିକି ହୁଁ। ହୁଁ ଟିକେ ଛାଡ଼ ଉପରୁ ପାଣି ମରା ହେଇଗଲା ଧରିକି ପଳେଇ ଆସିକି ଶୁକେଇଦିଏ। ଆଉ କୋଉଠି ହେରା ଏତେ ବର୍ଷାରେ ଶୁକୁଚି।
ସେଇ ହବ ଆଜି
ହଁ ଆଜି ଆଉ କଁ କାମକି ଆମର‌ ନାଁ ଆଉ ଖାଲି ଲଞ୍ଚ ଟାଇମଟାରେ ହଁ ଏଇନା ରୋଷେଇଟା ଚଲେଇ ଦେଇ ଉଁ ଲଞ୍ଚ ଟାଇମରେ ଖାଇବାକୁ ଦେଇଦବି ଗୋଟେ ପରେ ଫାଙ୍କା ଆଉ। ସେଇଟା ଛୁଆ ଶୋଇ ଶୁଆ ପଡ଼ିବେ ଝିଅକୁ ପୁଅକୁ ଶୋଇଦେବି ଖାଇବାକୁ ଦେଇ ତାଙ୍କୁ ଶୋଇଦେଲେ ସେ ଶୋଇବେ ନହେଲେ ଶୋଇବେନି
ସାଢ଼େଗୋଟେରେ ଆସୀବ ଦିଇଟାରେ ଦିଟା ବଳକୁ ବାଧିଇବ କଇଁବ ମୁ ଦିଇଟାରେ ଗାଧିଇବ ଦଶ ପନ୍ଦର ମିନିଟ୍ ମୋବାଇଲ୍ ଦେଖିବ
ଖାଇଲାକୁ ସାଢ଼େ ଦୁଇ ଅଧଘଣ୍ଟେ ଘଣ୍ଟେ ଗଢେଇ ହେଇଥିବୁକି ନାଇଁ ଟ୍ୟୁସନ ଶାଢେ ତିନିଟାରେ।
ହଁ ବା ତଛୁଆ ଆସିବେ ଫେରେ।
ଆ ଏ ସାଢେ ଗୋଟେରେ ଆସିବେପା
ହଁ ପୁଣି ଟିଉସନରୁ ଟିଉସନ ପାଇଁ ଛୁଆ ପଳେଇ ଆସିବେ।
ହଁ ଆଗେ ଆସୁଥିଲେ ବହୁତ୍ ଛୁଆ କରୁଥିଲିଜେ ଏବେ ଆଉ କାଇଁ ଆସୁନଥିଲେ ଏବେ ହେଇଗ
ହୁଁ। ଆମର ସେ ଅଛି ଗୋଟେ ଯୋଉ ସେ ମୋ ଅଣନ୍ଦର ଯୋଉ ବାହାଘର ହେଇଥିଲା ଜଣଙ୍କର ତାର ହାଣ୍ଡି ଧଡ ପଇସା ଆମର ଅଛି।
ହ
ସମସ୍ତଙ୍କ ଯୋଉ ତମଆଡ଼େ ଏଟା କେମିତିଆ?
ହଁ। ଆମର ତ ତମ ସେଇପଟ ଏରିଆ ଖାଲି ଶଶୁଘର ଇଆଡେ ଇଆଡେ ଅଛି।
ହୁଁ ଖତରା ବାଡୁନ୍ତି ଯୋଉ ପଇସା ରଖନ୍ତି ବି ସମସ୍
ହଁ ବା ବାହାଘରଟି
ହଁ ହଁ ହଁ ସେମତି ସେମିତି କରିଦ ସେ କରିଥିଲେ ଯେ ଆମର ତା ପରଠୁ ତାପ ଭଲ
ହ ହ
ହଁ ଆଉ କଲ କରିଦେଲେ।
ହୁଁ
ହୁଁ ଏଟା। ହ୍ୟାଲୋ
ଆଉ ସେଇଥିପାଇଁ ପାଖାପାଖି ସବୁ ଭୋଜିଗୁରା ପଡି ଗଲା ଯେ ଆମେ ଆଉ କରିପାରଲୁନୁ ସେଟା। ସେ କହିଲେ ଥାଉ ପଇସା। ତମେ ତମର ପଛର କରିକି ଖାଇବ ସରୁ ଏ ଭୋଜି ତାପରେ କାଲି ଝିଆ ଆଇ ଥିଲେ। ତା ପୂର୍ବ ଦିନ ଯୋଉ ଗଲା ତାପ ଦିନ ବାରରେ କିଣି ଭୋଜି। ଆଉ ତା ଦି ଦିନ ପୂର୍ବରୁ ଆନିଭରସରି ଭୋଜି। ଆଉ ସବୁ ଦିନ ତ ବାରରେ ବାରରେ ଭୋଜି ଟା ପଡିଯାଉଉଟା ଆଉ ହେଟା କରିକି ଖାଇବ କେତେବେଳେ? ସେଇଥି ଆମେ କରିନୁ। ହୁଁ।
କରିବ ଗୋଟେ ଦେଖ
କରିବା ପାଇଁ ଆଉ ଦେଖିବା କଣ ହଉଛି। ବର୍ଷା ଛାଡ଼ିଲେ ସେ ନା ଯାହା କରିବ। ବହୁତ ବାଟ ନା ଯିବାକୁ ପୁଣି ପଡିବ ତାଙ୍କ ଘରକୁ ଆମ ଘରକୁ ଆଉ ଛୁଆ ପିଲା ସବୁ ନେଇକି ଗଲା ଆଳକୁ ଯେ ଥିଲେ ପୁର୍ଣ ଗାଡିରେ ନେଇଯିବେ ପୁଅ ପିଲା ଯିଏ ଥିବ।
ହଁ ହଁ।
ଉ ହୁଁ ଆଉ ଉଠି ପଳେଇଥିବ ନନା ହରିଆ ସମସ୍ତେ। ଆମେ ଯିବୁନି କାଲି ସଣ୍ଡେ ଅଛି ରହିବେ ନନା ରହିବେ। ବଣ ଦସରା। ଆା ହଁ।
ତମେ ମିଠା ପିଠା ଖାଇକି ରହିଯିବୁ ।
ନା ମୋ ର। ମୋର ଗୋଟେ ବେଳକୁ ଯାଇକି ଭୋକ ହବ।
ମୁଁ ସେମିତି ସେଇ ମିଠା ଖାଲି କଦଳୀ ଟା ରସ୍‌ ଖାସ୍ତା ଗଜା ଟେ ଖାଇଛି କିଛି ଖାଇନିଁ। ଏ ରସଗୋଲା, ଗୋଲାପୀଜାମ ଏରାକ ତ ଅଲା ଅଲି। ହୁଁ। ଏଇ ନାଇ ହଁ ଏଇନାଇ ଇଟିଲି ଘୁଗୁନି ଆସିଥିଲା ସମସ୍ତେ ଖାଇଲେ ମୁ ଖାଇଲିନି ଆଉ। ଆଉ ଛୁଆ ପିଲା ଖାଇଲେ ଆମର ଭଲ ପାଏନି। ଅ
ମୁଁ କହିଲି କାଲି ଦିନରେ ଭୋଜି ରାତିରେ ଭୋଜି ଏରା ଇଛା ହେଉନଥିବ ଖାଇବାକୁ।
ହଁବା। ଓଟାର ମାଡୁଛି। ମୁଁ ଟୋଟାଲି ଖାଇନି ସେଇଥିପାଇଁ ମୁଁ ଖାଇଲିନି। ପୁଣି ଏରା ମିଠାମୁଠି। ତା ସାଙ୍ଗରେ ହଁ, ଭାର ଥୋର ଯୋଉ ମିଠା। ନୂଆ ବୋହୁ ବୋଧେ ଆଣିକି ଆସିଥିଲେ। ତାଙ୍କୁ ଓ ସେଇରାଗ ପୁରରେଇକି ଆମ ଖୁଡି ଦେଇଦେଲେ। ଆଉ ଖାଲି ପୋଡ଼ରେ ଦିଟା ପୋଡ ଦିଟା ଷ୍ଟିମ୍ ତା ସାଙ୍ଗରେ କଦଳୀ ତାଙ୍କ ଗଛ କଦଳୀ ପାଚିଥିଲା ସେଇଥିରୁ ଦି କାନ୍ଦି ଦି ଫେଣା ଦେଇଦେଲେ। ତିନି ଫେଣା କାଟିକି ଆଉ ସେଇ ମିଠାରୁ ତାଙ୍କରି ମିଠାରୁ ପୁରେଇ ଦେଲି ଆଉ ଦି ଦିଟା ପୁରେଇ ଦେଇକି ଦେଇଦେଲେ ଆର କାହାକୁ କେତେ ବାଣ୍ଟିବ। ତୁ ବହୁତ ଧରିକି ପଳେଇ ଆସିଛନ୍ତି ଆରା। କିଏ ଥିଲେ ଲୋକ ସିନା କାହାକୁ ବାଣ୍ଟିବ। ଲୋକ୍ ଘରେ ଯାଇ ପୁଡିଆ କରିବ ଲୋକଙ୍କୁ ନେଇକି ଦବ ସମସ୍ତଙ୍କ ଘର ଘରକା। ହଁ ତାଙ୍କ ବନ୍ଧୁବାନ୍ଧବ ଯାହା ଦେଇଥିବେ।
ହଁ।
ସମସ୍ତଙ୍କର ପ୍ୟାକ କରି ଦେବେ
ହଁ ଏଡ଼ା ସବୁ ପଲିଥିନ୍ କରିକି ଗାଡିରେ ଧରିକି ବୁଲୁଛନ୍ତି।
ହୁଁ। ଆଘେ ଆମେ ସବୁ ଜୋଠେ ଶାଢ଼ୀ ଟେ ଦଉଥିଲେ ନାଇଁ।
ହଁ ବା। ଥାଳିରେ ଦିଅନ୍ତି ଫୁଲ୍ ଫୁଲ୍ ଉଖୁଡା ବି ଦିଅନ୍ତି ସେତେବେଳେ। ଏଇନା ଉଖୁଡା ନାହିଁ।
ବା ବା।
ଉଖୁଡାଟା କହିବେ ଶୁଭ ବୋଲି କି ଆଗେ ଦିଅନ୍ତି। ଥାଳିରେ ଥାଳିଏ ଲେଖା ଆଣିକି ଦଉ
ତାଙ୍କର ହେଲେ ଶଙ୍କୁଳା ଶୁଙ୍କୁଳା ରେତ ଦିଅନ୍ତି। ଝିଅ ଜ୍ୱାଇଁ ଆସିଲେ ଖାଲି ମିଠା ମିଠା
ହଁ। ସେ ଝିଅ ଜ୍ୱାଇଁ ବୁଲି ଆସିଥିଲେ ବୋଲି ମିଠା ଆଣିକି ଆସିଥିଲେ ସବୁଥିରୁ ପେଟି ପେଟି। ଆଉ ବଡ ବଡ ପେଟିରେ ବଶି ପେଟିଏ ପେଟିଏ ଆଣିଥିଲେ। କଦଳୀ କାନ୍ଧି ଆଣିଥିଲେ।
ତାଙ୍କ ଘରଟା ସେଇ ତମର ଏରିଆର ପୂର୍ବରୁ ନା କୁଆଡେ ବାହାରେ।
ନାଁ ଢେଙ୍କାନାଳ ପଟେ।
ହେଲେ ଝିଅଟା ଘର ଢେଙ୍କାନାଳ ପଟେ।
ନାଇଁ ଝିଅଟା ମୋ ନଣନ୍ଦ ଆଉ ପୁଅ ଟା ଘର।
କୋଉଠି କହିଲ ଟାଉନ୍ ରେ।
ନାଇଁ ମ ସେଟା କୁଆଡେ ସେ ଗୋଡା-ଗୋଡା ନା କଣ ସିଆଡେ ଗୋଟେ ଅଛି ସେ
ଏ ଗୋଡା ବା ଆମ ଗାଁ ପାଖେରେ।
ହୁଁ ସେଇଟି।
ପିଙ୍ଗୁଆ, ଗୋଡ଼ା
ହଁ, ମୁଁ ଆଉ ସେପଟ୍ ଲାଇନ୍ ଜାଣିନି।
ଏଇଟା ତ ଚଢେଇଧରା ପାଖେରେ।
ହୁଁ।
ହୁଁ।
ନା ଆମର ଏଇ ଆମ ନଣଦ ଘର ହେରିକା ସବୁ ଏ ପାଖାପାଖି ଅଛି। ପିଇ ଶାଶୁ ଘର ନଣଦ ଘର ଏମ୍ତି ଆଉ।
ସେ ଆଉ କେତେ ବାଟ କି ହିଙ୍ଗୁଆ କେତେ ଦଶ୍ ପନ୍ଦର କିିଲୋମିଟର୍ ହବ ମେନ୍ ରୋଡ୍
ହୁଁ।
ଉଁ
ହୁଁ-ହୁଁ ତାଙ୍କର ସେମିତି ରା ତାଙ୍କ ଗାଁ ଭିତୁରୁ ବାହାରି ଆସିଚନ୍ତି ଗାଁ ବାହାରେ ରହିଚନ୍ତି। ଆମର ଯେମିତି ଖୁଡିଘର ଗାଁ ବାହାରୁକୁ ପଳେଇଚନ୍ତି ସେଠି ଗାଁ ବାହାରେ ହୁଁ ପାଖାପାଖି ତାଙ୍କର ଦି ଜଣ ଯାଙ୍କ ରହିବେ ଏଇଠି ଆଉ। ସୁବିଧାରେ ଆଉ ଚାକିରି ଅଛି ଝିଅର ଜୋଇଁ ର।
ଜ୍ୱାଇଁ କୋଉଠି?
ତାଙ୍କ ଜ୍ୱାଇଁ
ତାଙ୍କ ଜୋଇଁର ଏଇପଟରେ ଚାକିରି ସେ ବ ଆଗୁରୁ ରହୁଥିଲେ ଭଡାରେ। ମେସ୍ କରିକି ଆଉ ଏଇନା ଝିଅ ଜୋଇଁ ଦି ଜଣ ଯାକ ତାଙ୍କର ରହିବେ ଘରେ ଆଉ, ଏଇ ଭଡାରେ ଏଇ ଠି ଘର ନେଇକି ଆଉ। ଉଁ ହୁଁ ତଙ୍କ ସୁବିଧା ହବ ଆଉ। ହୁଁ। ଚାକିରି ଅଛି ମାନେ ସେ ଯୋଉଠି ରହିବେ।